ହାଲୋ।
ହଁ।
କଣ କରୁଚ?
ଏଇ ଶୋଇଥିଲି ଆଉ ତ ଉଠିଥିଲି ଏଇ ତଳକୁ ଯାଇଥାନ୍ତି କଣ ଏଇ କିଛି କାମ ବି ସାରିନି ଏଇଠି ବି ଛଣା ମୋ ପେଟ ଟା କାଇଁ ବଥା ଲାଗୁଚି ଗୋଟେ ସାଇଡି କଷିକି ଜୋରେ। ଯେ କିଛି କାମ ସାରିନେଇଁ।
ହୁଁ।
ସେଇଥିପାଇଁ ଖଟରେ ପଡିଛି।
ଓ ଆଉ?
ଏଇ ଗାଧୁଆଳୁଠୁ ଏଇ ମାଛ ଭାତ ଖାଇକି ଆଇଲିି ସେତବେଳଠୁ ତାପରେ କିଛି ସମୟ ପରେ ପେଟ ଟା ଟିକେ ଟିକେ ଟିକେ ଟିକେ ବଥା ଲାଗିଲା। ନା ଅଧିକ ବଥା ଲାଗୁଚି ଯେ ଲାଟିନି ଗଲିଣି ଇଏ କି ତଥାପି କମିବାର ନାହିଁ।
ଆଜି କଣ ରୋଷେଇ କରିଥିଲ?
ଆଜି ନା ଆଜି ଡାଲି ଆଳୁ ଭର୍ତା ଆଉ ମାଛ। ତରକାରୀ? ଆ ସେ ଭାଇ ଖାଇବ ବୋଲି ଡାଲି ଆଳୁ ଭର୍ତା ତାଙ୍କ ପାଇଁ କରିଦେଇଛି। ଆଉ ଇଏ କାକୁଡି ଦହି ତାଙ୍କୁ ଦେଇଚି। ଆମେ ମାଛ ପିଆଜ ଆଉ ସେ ଡାଲି ଇଏ କରିକି ଖାଇଦେଲୁ ଆଉ ମାଛ ତରକାରୀ କରୁଥିଲି।
ଆଉ ତମ ଆଡେ ରଜ କେମିତି ହୋଉଚି?
ଆମର ଏଠି ରଜ ତ ହୁଏନି ଏତେ ହୋଉଛି ଏଇ ପା ପାଖ ଗାଁରେ ଯୋଉଠି ଯାହା ହୁଏ ଆଉ। ସେଇଠି ସବୁ ମାନେ ଯୋଉଠି ହୁଏ ବେଲବାହାଳି ରାମଚନ୍ଦ୍ରପୁର ଏମିତି ଯୋଉ ଜାଗାମାନଙ୍କରେ ସେଇ ସେଇଠିକି ଯାଆନ୍ତି ଆଉ। ସେଇଠି ଭଲ ହୁଏ। ଏ ଫକୀରିପୁର
ଡ୍ରେସେ ଆଣିଲଣି ନା ରଜ ପାଇଁ?
ଆଁ।
ରଜ ପାଇଁ ଡ୍ରେସେ ଆଣିଲଣି ନା?
ନା ରଜ ପାଇଁ କିଛି ଆଣିନେଇ। ଆଣିନେଇ ଯୋଉ ଆଜି ଆମ ଘରେ ଆସିଥିଲେ। ପଇସା ଦେଇ ଦେଇଚନ୍ତି ଆଣିବା ପାଇଁ ଆଉ। ଦେଖିବା ଯିମି ଯଦି ଆଣିବାକୁ। କାଲି ତ ଯିବାର ଅଛି ମାର୍କେଟ କାରଣ ମୋର ସେ ଆଧାର କାର୍ଡଟା ଦିଇ ଦିନ ପରେ କହିଥିଲା ଆସିବ ତମ ଯୋଉ ସ୍ୱାମୀଙ୍କ ନାଁ ଆଉ ତମର ଆଡ୍ରେସେ ଟା ପଡ଼ିବ। ଆଉ କଲେ ଆଣିମି ଯଦି ନହେନେ ନାହିଁ ଯିବାର ଅଛି ତ ଯାଜପୁରୁ। ଏଗଯାମ୍ ପାଇଁ। ତ ଉଁ ଗଲେ ସେଇଆକୁ ନେଇଆସିମି।
ପୁରା ଜାମ୍। କାଲି ଆମେ ଯାଇଥିଲୁ ଯାଇଥିଲୁ ମାନେ କାଲି ଆମେ ଯାଇଥିଲୁ ଯାଜପୁରୁ।
ହୁଁ।
ଆଉ ଯୋଉ ମାନେ ଗୋଟେ ଘଣ୍ଟା ଲାଗିଲା ମାନେ ଯୋଉ ଏତେ ଯାମ୍ ଯେ ଗାଡି ପାସ୍ କରିବା ପାଇଁ ଗୋ ଟେ ଘଣ୍ଟା ଲାଗିଗଲା ରାସ୍ତାରେ। ସନ୍ଧ୍ୟାବେଳେ ମାନେ ଯେମିତି କାଳୀ ପୂଜାରେ ଯୋଉ ଜାମ୍ ହେଇଯାଏ ନି ନା। ସେଇଭଳିଆ ପୁରା ଯାମ୍।
ବହୁତ୍ ଲେଟ୍ ହେଲା କାଲି ଆମେ ଆସିଲୁ ଦଶଟା ଖଣ୍ଡେ ହେଇଗଲା। ଦଶଟା ଖଣ୍ଡେ ହେଇଗଲା ଉଁ।
ଓହୋ ଦଶଟାରେ ଆଇଲ?
ହଁ ଦଶଟା ହେଇଗଲା। ବହୁତ୍ ଜାମ୍ ଅଛି ନା ତାପରେ ଜିନିଷ ପତ୍ର ସବୁ ଏଇନା ଗୋଟେ ଜିନିଷ ଖୋଜିିବୁ ଭଲସେ ମିଳିବନି। ଯାଇଥିଲୁ ଭାଇ ଯାଇଥିଲେ ମୁଁ ଯାଇଥିଲି ପୁଅ ଯାଇଥିଲା ଆଜି ବି ଯାଇଛନ୍ତି ଝିଅର ପ୍ୟାଣ୍ଟ ଟା ଟିକେ ହେଲାନି ଢିଲା ହେଲା
ସେଇଟାକୁ ପୁଣି ରିଟନ୍ କରିବି ଆଉ ଗୋଟେ ଆଣିକି ଆସିବେ ଆଉ।
ଉଁ ହୁଁ।
ଦୋକାନ ତ ଯେତିକି ଯାମେ ରାସ୍ତା ତାଠୁ ଅଧିକ ଯାମେ।
ଆଉ ସବୁ ରାଜା ଆସ। କଉଠୁ ମାନେ ସେଠୁ ଟିକେ ଭଲ ଜିନିଷ ବୋଲି ଲୋକ ଯାଆନ୍ତି ଆଉ।
କିନ୍ତୁ ଏତିକି ଭଲ କଣ କହିଲ ତମେ ଯଉ ରେଞ୍ଚ ର ଖୋଜିବ ସେଇଭଳିଆ ପାଇବ। ଏଠି କଣ ଆଙ୍କୁ କହୁଥିବ ଦେଖୁଅ ଟିକେ ଦେଖୁଅ ସିଏ ଦେ ଖଉନଥିବେ ତାପରେ ତ ସେଠି କଣ ନିଜ ମନ ଇ ଇଚ୍ଛା ନିଜ ପସନ୍ଦର ନିଜ ହଁ ନିଜ ପ୍ରାଇସ୍ ଅନୁସାରେ ଯିଏ ଯେତିକିରେ ଆଣିପାରିବ ସେଇ ଅନୁସାରେ ଆଣିବ ସେଇଥିପାଇଁ ମତେ ଭଲ ଲାଗେ।
ହଁ।
ଏଇନେବି ର ରଜ ଅଫର୍ ସବୁ ଭଲ ଯେ ଅଛି।
ହଁ ଚାଲିଥିବ। ପେଟ ଗ୍ୟାସ୍ ହେଇଯଇଛି ବୋଧେ କାରଣ ଆମ୍ବିଳା ହେଲା ଭଳିଆ ହଉଛି ଆ ମାନେ ହାକୁଟି ଆସିଲା ଭଳିଆ ପାଟିରୁ। କସିକି ଯୋରେ ବଥା ଯେ ଅଳି ଚଳି ହଉନି। ଏ ଗୋଟେ ସାଇଟି ଡାହାଣ ପଟା।
ଆଉ କଣ ଉଁ। ଆଉ ରାତିରେ ଆଜି କଣ ହବ ରୋଷେଇ?
ଆ ରାତିରେ କଣ ହବ କିଆଣି। ଡେଲି ଟେନସନ୍ ଯେ କଣ କରିବୁ। କାରଣ ସିଏ ଖାଉ ନାହାଁନ୍ତି ତେଲ ମସଲା ନ ହେନେ ସେମିତି ଯା ହେନେ ଯୋଉଦିନ ବୁଟ ହଉ ମଟର ହଉ ଅଁ ବଡସୋଲା ହଉ କି କୋବି ତରକାରୀ ହଉ ବ ଇଏ ଯ ଯଉ ଯାହା ଯେମିତି ହଉ କରିଦଉ ନନେ। ଆଉ ସିଏ ଖାଉ ନାହାଁନ୍ତି ମାନେ ସେଇ ସନ୍ତୁଳା। ଏ ଭଜା ଏମିତି ଯାହା ଏମତି ହବ ବୋଧେ ଆଉ।
ଆଉ ଆଇଁଷ କରିବ
କୁ କାଲି ସେଇ ବୁଟ ତରକାରୀ କରି ଦେଇଥାନ୍ତି ତାଙ୍କ ପାଇଁ ସେ ବୁଟ ତରକାରୀ ଯେ ତାଙ୍କର ଖାଲି ପିଆଜ ରେ ଭାଜିକି ଇଏ କଲା ଭଳିଆ କରିଦିଏ। କର। ଉଁ ଉ ଫୁଟେଇଲା ଭଳିଆ କରିଦେଇ ଥିନି ଟିକେ। ଗୁଣ୍ଡ ମସଲା ଦେଇକି ପିଆଜ ବିଲାତି। ଆମର କୋବି କୁ ତାଙ୍କର ଇ ଉଁ।
ଆଇଁଷ କରିବନି?
ଆଇଁଷ ସିଏ ତ କେବେଠୁ ଛାଡି ଦେଇ ଚନ୍ତି। ଆଉ ତେଲ ମସଲା ଖାଉ ନାହାଁନ୍ତି ବେଶୀ। ମସଲା ତ ଟୋଟାଲି ଖାଉ ନାହାଁନ୍ତି ତେଲ ଟିକେ ଟିକେ ପଡୁଚି ଅଳ୍ପ ଟିକେ ଟିକେ ଆଉ।
ଦେଈ ଖାଉଛନ୍ତି ନା ଖାଉନାହାନ୍ତି?
ହଁ ସିଏ ଖାଇବନି ନା। ସିଏ ଆଇଁଷ ଫାଇଁଷ ସବୁ ଖାଇବେ। ଇଏ ଆଇଁଷ ତୋ ଭାଇ ଛାଡିଲେଣି ଦି ତିନି ବର୍ଷ ହେଲାଣି ଛାଡ଼ିଲେଣି।
ତାଙ୍କ ପୁଅଟା କେତେ ବଡ ଟେ ହେଲାଣି କି?
ଯେମିତି ଯାଇକି ଦିଲ୍ଲୀରେ ଏ ଯାଇଁକି ଟ୍ରିଟମେଣ୍ଟ ହେଇଥିଲେ ଇଏ ହେଇକି ତାପରେ ବି ଛାଡିଦେଇଥିଲେ। ଆଇଁଷ ଛାଡି ଦେଇଥିଲେ। ଆଉ ତାପରେ ପୁଣି ଆଉ ଚେକ୍ କରିନଥିଲେ ଏବେ ଏଇ ଚେକ୍ କଲା ବେଳକୁ ପୁଣି ଫ୍ୟାଟିଲିଭର। ହେଟା ବଢିଯାଇଚି। ହେଇଚି ଆଉ। ସେଇଥିପାଇଁ ଇଏ ଥରେ ଯାଇଥିଲେ ଏଇ ପନ୍ଦର ଦିନ ପରେ କହିଥିଲା ପନ୍ଦର ଦିନ ପାଇଁ ମେଡିସିନ ଦେଇଥିଲା। ତାପରେ ପୁଣି ଯାଇଥିଲେ ଯେ ପୁଣି ଦେଇକି ଦେଢ ମାସ ପାଇଁ, ଖାଇବାକୁ ମେଡିସିନ କହିଚି ଯିବାକୁ। ମାସେ ଛୁଟି ନେଇଥିଲେ ପୁଣି ଆଉ ମାସେ କହୁଛନ୍ତି ତ କଣ ଛୁଟି ନେବେ ବୋଲି।
କୋଉଠିକି ଯାଉଛନ୍ତି?
ଆଉ ସେଣେ ଗଲେ ଆଉ କଣ ଆସିକି ଦେଖେଇବେ।
ଦିଲ୍ଲୀ। ତମଆଡେ ଖରା ଆଜି
ତମଆଡେ ଖରା ଆଜି କେମିତି ହେଇଚି? ଗରମ ହେଲା ଭଳିଆ ହଉନି, ରୋଷେଇ ଟିକେ କରିବାକୁ ବି ଇଛା ହଉନି। ଏ ଯୋଉ ଗରମ ମାନେ ବ ରୋଷେଇ ଘରକୁ ପସିକି ଇଏ ହେଲା ବେଳୁକୁ ପୁରା ଝାଳ ତ ଝାଳ ପୁରା ନାଲିଆ ମଣିଷ ଦେଖାଯାଉଚି। ଗୁଳୁଗୁଳି ଟା ବହୁତ ହଉଚି ନା।
ହଁଁ ଗୁଳୁଗୁଳି ତ ବହୁତ ହଉଚି। କାଲି ଟିକେ ଖରା ନଥିଲା। ଭଲ ପାଗ କରିଥିଲା ସଖାଳେ।
ଆଉ ଚାରିଟା ବେଳେ ପୁଣି ଟିକେ ତିନି ଗୋଟେ କତିରୁ ପୁଣି ଷ୍ଟାର୍ଟ ହେଇଗଲା ଖରା।
ଉଁ। ଆଉ ଝିଅ କଣ ଝିଅ ଯାଇଚି ଆଣିବାକୁ ଇ ଡ୍ରେସ?
ନା ଝିଅ କାଲି ଯାଇନଥିଲା ଆଜି ବି ଯାଇନି। ତା ଆଖି ଟା କଣ ନାଲି ପଡିଯାଇଚି ତ। ଏବେ ଗଲା ପୁରୀ ସେଆଡ଼େ କୋଣାର୍କ ଆଡ଼େ ବୁଲି ବୁଲାକି ଆସିଲା ଦି ଦିନି। ପୁଣି ସୋମବାର ଦିନ ପଳେଇଲା ଭୁବନେଶ୍ଵର। ପୁଣି ସେଥିପାଇଁ ସେ କୋ ହୁଥିଲା ମୁଁ ଯିବି ବୋଲି ଆଜି। ମୁଁ ତ ଏଇ ଗାଡି ରେ ଯାଆନା। ତା ଏଇ ଆଖିଟା ପୁରା ଡାହାଣ ଆଖିରେ ପୁରା ନାଲି ପଡିକି ରହିଚି, ବଥା ଲାଗୁଚି କୁଣ୍ଡେଇ ହଉଚି। ମୁଁ କହିଲି ଆ ଗାଡ଼ି ପବନ ଖରାକୁ ତୁ ଯାଆନା। ।
ଯୋଉ ନା କାହା କତିକି ପାଠ ପଢ଼ି ଯାଉଚି?
ସେ ଏବେ ଯାଇନି। ସେ ହଷ୍ଟେଲରେ ରହିବାର ଅଛି ଏଇ ବର୍ଷ। ହଷ୍ଟେଲରେ ଭାବୁଚୁ ରଖିଦବୁ। ଆମର ଏଇ ପାଖ ଏଇ ପାଖରେ ଗୋଟେ ଅଛି ସ୍କୁଲ, ସେଇଠି ରଖିବୁ ଭାବୁଚୁ। ଯେ ଯଦି ହେଇଯାଏ ରଖିଦବୁ ଆଉ।
ମାନେ ସିଏ ଯୋଉ ସ୍କୁଲ ରେ ପଢୁଚି ସେଇ ହଷ୍ଟେଲ ତ?
ନାଇଁ ନାଇଁ ସେଠି ହଷ୍ଟେଲ ପାଇଁ ନାହିଁ ଆଉ।
ହଁ ସେଠି ତ ନାହିଁ ସେଇଆ କୁ
ନା ଆମ ଏଇ ପାଖରେ ଆଉ ଗୋଟେ ଗାଁଟେ ଅଛି ସେଇଠି ଅଛି ଆଉ। ଆଉ ଏଠି ଆମ ସେଇ ଯୋଉ ପାଠ ପଢୁଛି ଯୋଉଠି
ଏଇ ଯୋଉ ସୋ ସୋମ ଯୋଉଠି ପଡୁଛି ତ?
ହଁ ହଁ ସେଇଠି।
ହୁଁ ସେବେ ସେ ସୋମ ମୋ ପାଖରେ ପଢୁଥିଲା। ମୋ ପାଖରେ ପଢୁଥିଲା ତାପରେ ମୁଁ ଆସିଲା ପରେ ସେ ହଷ୍ଟେଲ କୁ ପଳେଇଲା।
ହଉ ହଉଛିି ଏବେ ତାହେଲେ ରୁହ ଟିକେ ଆ।
ହଁ ହଁ ହଁ।